ଯଜ୍ କଣ କରୁଚନ୍ତି?
ଏଇ ଭାଇ ଟିକେ ଏଇ ଯୋଉ ଆମ ପାର୍କ ଆଡେ ଟିକେ ଆସିଥିଲି ବୁଲିବା ପାଇଁ ଆଉ। ଆପଣ କଣ କରୁଚନ୍ତି?
ମୁଁ ପାଏଠି ବସିକି ବହି ପଢୁଛି।
ହଁ ବହି ନା ପେପର?
ବହି।
ବହି କି ବହି?
ସାହିତ୍ୟ ଧାରା।
ସାହିତ୍ୟ ଧାରା।
ହୁଁ ହୁଁ।
ହୁଁ ହୁଁ ଆଉ ଖାଇସାଇଲେଣି?
ହୁଁ ହୁଁ ହୁଁ। ତମେ ଖାଇସାରିଲଣି?
ହଁ ମୁଁ ମାଣ୍ଡିଆ ଯାଉ ଟିକେ ଖାଇଥିଲି ଆଉ।
ମୁଁ ହାଣ୍ଡିଆ ଦିବେଲା ପିଇଥିଲି।
ହଁ ହଁ ଦି କଂସା ଭାଇ ଏଇଟା ବେଲା ହେଇନଥିବ।
ନାଇଁ ଆମ ଆଡ ବେଲା ସିଷ୍ଟମ୍ ଭାଇ।
ହଁ ହେଇଥିବ‌।
ରଥ।
କବିଙ୍କ ପରିଚୟ ଦେବି କି ଲକ୍ଷ୍ମଣକାନ୍ତ ମହାପାତ୍ରଙ୍କର।
ହଁ ଭାଇ ଦୋଉନ?
ହଁ ସୁଣ କୋହୁଚି ଦି ସେକେଣ୍ଡ୍। ଲକ୍ଷ୍ମଣକାନ୍ତ ମହାପାତ୍ର। ଅଠରଶହ ଅଠାଅଶୀରୁୁ ଉଣେଇଶହ ତେପନ ଓଡ଼ିଶାର କାନ୍ତି କବି ଭାବରେ ସୁପରିଚିତ ଓଡ଼ିଶାର ଭାଷା ସାହି ତାର ଉଲ୍ଲେଖ ଯୋଗ୍ୟ ବୃତ୍ତି ସମୂହ। ରଚନା ସେ କାଳିକ୍ୟ ରାଷ୍ଟ୍ରୀୟ ରୂପେ ସୁଖ୍ୟାତ ସେ ଅଠରଶହ ଅଠାଅଶୀ ମସିହା ଡିସେମ୍ବର ମାସ ନଅ ତାରିଖରେ ମାଣବସା ଗୁରୁବାର ଦିନ ଜନ୍ମ ଗ୍ରହଣ କରିଥିଲେ ତାଙ୍କ ନାମ ରଖା ଯାଇଥିଲା ଲ ମିକାନ୍ତ ତାଙ୍କ ପିତାଙ୍କ ନାମ ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତ। ଅନ୍ତରାଏ ମହାପାତ୍ର ଥିଲେ ଜମିଦାର ଓ ସମ୍ପ୍ର ଭଦ୍ରଖ ଜିଲ୍ଲାର ଅନ୍ତର୍ଗତ ତାଳପଦା ଗ୍ରାମର ବାସିନ୍ଦା ତାଙ୍କ ମା ତା ରାମଧରଣୀ ଦେବୀ ଥିଲେ କଣ୍ଟାପଡ଼ା ଜମିଦାରଙ୍କ କନ୍ୟା। ଲକ୍ଷ୍ମୀକାନ୍ତ ପିଲାଟି ଦିନରୁ କଳା ସଂଙ୍ଗୀତ ପ୍ରତି ଆଗ୍ରହୀ ଥିଲେ କ ଟଗ ଓ ବାଲେଶ୍ଵର ହାଇସ୍କୁଲରେ ଶିକ୍ଷା ସମାପ୍ତ କରିଥିଲେ ସେ କୋଲ୍କେତାର ଚିପ୍ ପନ୍ କଲେଜେ ଏବଂ କଟକ ରେଭେନ୍ସା କଲେଜେରେ ଉଚ୍ଚଶିକ୍ଷା ଲାଭ କରିଥିଲେ। ଗୁରୁକୁଳ ରାମ ଦାସଙ୍କ ପ୍ରେରଣାରେ ରହି ଉତ୍ସାହରେ ଲକ୍ଷ୍ମୀକାନ୍ତ ସଙ୍ଗୀତି୍ ସଙ୍ଗୀତଓ ସାଧନାରେ ନିଜକୁ ଆୟୋଜନ କରିଥିଲେ ଏହା ମହାନ୍ ସାଧକ ଓ ସସ୍ ସନ୍ଥ ଭାବେ ବର୍ଜିତ ଥିଲେ ଯାହାକି ଚବିଶ ଫେବୃୟାରୀ ଉଣେଇଶହ ତେପନ ମସିହା ରେ ହୋଇଥିଲା ଲକ୍ଷ୍ମୀକାନ୍ତ ମହାପାତ୍ର ଏକ ଧାରାରେ ଥିଲେ ଜଣେ ପ୍ରବଣୀୟ କବି ଓ ପରିପତ୍ୱକ କଥାବାର୍ତ୍ତା କଥା ଓ ଦେଶାତ୍ମକ ବୋଧ ଆ ଧ୍ୟାତ୍ମିକ ଓ ଭାବପୂର୍ଣ୍ଣ ଅନେକ ଓ ଉତ୍ସାହ କବିତାରେ ସେ ସୃଷ୍ଟି କରିଚନ୍ତି ମହାତ୍ମା ଗାନ୍ଧୀଙ୍କ ପ୍ରେରଣ ପ୍ରେରଣାରେ ଲକ୍ଷ୍ମୀକାନ୍ତ ଓ ତାଙ୍କ ପରିବାର ସ୍ୱାଧିନତା ସଂଗ୍ରାମରେ ସେ ଯୋଗ ଦେଇଥିଲେ। ଲକ୍ଷ୍ମୀକାନ୍ତ ଜାତୀୟ ଆନ୍ଦୋଳନକୁ ପ୍ରଭାବିତ କଲା ଭଳି କି ଚିତ୍ର ଗୀତିକା ରଚନା କରିଥିଲେ କବିଙ୍କସେ ଏଇ ସବୁ ରଚନା ଗୁଡିକ ଓ କାନ୍ତ ସାହିତ୍ୟମାଳା ଖଣ୍ଡ ଏକ ବା ଦୁଇରେ ସ୍ଥାନିତ ଲକ୍ଷ୍ମୀକାନ୍ତ ନ୍ତ କଣା ମାମୁଁ ଉପନ୍ୟାସ ଓ ବୁଢା ଶଙ୍ଖାରୀ ଗଳ୍ପ ଆଜି ଓଡିଆ ପାଠକଙ୍କୁ ଆନନ୍ଦ ଯୋଗାଇ ଆସିଛି ଲ ଲକ୍ଷ୍ମୀକାନ୍ତଙ୍କ ଦ୍ଵାରା ରଚିତ ଜୀବନ ସଙ୍ଗୀତ ସହଯୋଗୀ ଆତ୍ମକଥା ଆ ଚେନାଚୁର ପ୍ରେମ ଦେହିପଦ ପଲ୍ଲବ ମୁଦାରାମ୍ ଓ ଗଳ୍ପ ସଂଙ୍କଳନ ଚଟର ଚ କହ
ଭାଇ ଭାଇ ଆପଣ ମହାତ୍ମା ଗାନ୍ଧୀ ବିଷୟରେ ଭାଇ କିଛି ଶୁଣିବାକୁ ଚାହୁଁଛନ୍ତି କି?
ନାଇଁ ମୁଁ କହୁଚି ଶୁଣ
ଭାଇ ଶୁଣନ୍ତୁ ଦୁଇ ଅକ୍ଟୋବର ଅଠରଶହ ଅଣସ୍ତରି ତିରିଶ ଜାନୁଆରୀ ଉଣେଇଶହ ଅଠ୍ଚାଳିଶ ଜଣେ ଭାରତୀୟ ଆଇନ୍ ଜୀବୀଆଉ ଉପନିବେଶ ବିରୋଧରେ ଜାତୀୟତାବାଦୀ ଏବଂ ରାଜନୈତିକ ନୈତିକତା ବାଦୀ ଥିଲେ। ଯିଏ ବ୍ରିଟିଶ ଶାସନରୁ ଭାରତର ସ୍ଵାଧୀନତା ପାଇଁ ସଫଳ ଅଭିଯାନର ନେତୃତ୍ୱ ନେବା ପାଇଁ ଅହିଁସା ପଥ କ ପ୍ରତିରୋଧ ପ୍ରୟୋଗ କରିଥିଲେ ସେ ସମଗ୍ର ବିଶ୍ୱରେ ନାଗରିକ ଅଧିକାର ଏବଂ ସ୍ଵାଧୀନତା ପାଇଁ ଆନ୍ଦୋଳନକୁ ପେରଣା ଦେଇଥିଲେ। ଉଣିଶ ଚଉଦ ମସିହାରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ତାଙ୍କୁ ସମ୍ମାନଜନକ ଭାବେ ଡକାଯାଇ ଥିବା ମହାତ୍ମା ସଂସ୍କୃତ ମହାନ ସମ୍ମାନ ସମ୍ମାନଜନକ ଏବେ ସମଗ୍ର ବିଶ୍ଵରେ ବ୍ୟବହୃତ ହେଉଛି ମହାତ୍ମା ଗାନ୍ଧୀ ମୃତ୍ୟୁ କରିଥିଲେ ତିରିଶ ଜାନୁଆରୀ ଉଣେଇଶହ ଅଠଚାଳିଶ ବୟସ ଥିଲା ଅଠସ୍ତୋରୀ। ମୃତ୍ୟୁର କାରଣ ଥିଲା ତିନୋଟି ଗୁଳି ମାଡରେ ତାଙ୍କ ଅନ୍ୟ ନାମ ଥିଲା ମହାତ୍ମା ଗାନ୍ଧୀ ଅରଫ ବାପୁ ସେ ଶିକ୍ଷା ଗ୍ରହଣ କରିଥିଲେ ଓକିଲାତି
ବାପୁ ଭାଏ
ଆଉ ଭାଇ କଣ କହିବି ଆଉ ଭାଇ ଘରେ ସବୁ ସମସ୍ତ ଭଲରେ ଅଛନ୍ତି।
ଘର ବିଷୟରେ କହିବି କି?
କାହା ବିଷୟରେ ଭାଇ
ଘର ବିଷୟରେ
ଘର ବିଷୟରେ
ହଁ ଘରେ ଆମର ଅଛନ୍ତି ଭକ୍ତ ଚରଣ ଦାସ ଭକ୍ତ ଚରଣ ଦାସ ହେଲା ଅଠରଶ ଶତାଦୀ ଖୋର୍ଦ୍ଧା ଜିଲ୍ଲା, ମୁଁ ଜାଣିନି ଜିଲ୍ଲାର ରାଜଶୁକ୍ଳ ନିକଟବର୍ତ୍ତୀ ସାନପଦାର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରଥମ ନାଁମ ଥିଲା ବୈରାଗୀ ଚରଣ ପଟ୍ଟ ନାୟକ ଓ ବୈଷ୍ଣବ ଧର୍ମ ଦୀକ୍ଷା ନେବା ପରେ ସେ ଭକ୍ତ ଚରଣ ଦାସ ନାମରେ ପରିଚିତ ହେଲେ ରୀତି ଯୁଗର ଅନ୍ୟତମ ପ୍ରସିଦ୍ଧ ବୈଷ୍ଣବ କବି ଭାବରେ। ଓଡିଶାରେ ସେ ପରିଚିତ ସେ ଜଣେ ଭକ୍ତି ବିପନ୍ନ କବି ଥିଲେ। ଭକ୍ତ ଚରଣଦାସ।
ହଁ ହଁ ଭକ୍ତ ଚରଣ ଦାସ ଭାଇ ସେ ଆମ ଘର ପାଖରୁ।
ଆବାସୀ ସରଳ ଓ ପ୍ରଜ୍ୟାଙ୍କ ଅଭିବ୍ୟକ୍ତିଙ୍କ ତାଙ୍କ ରଚନା ବିଶିଷ୍ଟ। ମନବୋଧ ଧଉଚିକା ତା କଳା ରସ ଚଉଥିକା। ଗୋପ ମଙ୍ଗଳ ମନ ଚିକ୍ଷା।
ଟିପି ଟିପି ଠୋପା ପାଣି ରେ।
ମଥୁରା ମଙ୍ଗଳ କବିଙ୍କର ଶ୍ରେଷ୍ଠ ରଚନା ବୋଲିକି କୁହାଯାଇଚି। ସଂକଳ୍ପିତ ପଦ୍ୟାଂଶଟି କବି
ଆଉ ଭାଇ ଆପଣଙ୍କର ରଜ କେମିତି କଟିଲା ଟିକେ କହିବେ?
ରଜରେ ଆମେ ରଜରେ ଏ ଷ୍ଟା ପୂର୍ବ ଦିନ ଯାଇକି ସକାଳୁ ସକାଳୁ ରଙ୍ଗ ଦୋକାନରୁୁ ରଙ୍ଗ କିଣିକି ଆଣିଥିଲୁ।
ହୁଁ
ତାପରେ ଭାଙ୍ଗ ଫାଙ୍ଗ କରିକି ପିଇଲୁ ତାପରେ ଗୋଟେ ଡିଜେ ବଜେଇକି କି ରଙ୍ଗ ଖେଳିଲୁ ବା ବା ବା।
ହଁ ହ ଭାଇ ଆଉ ଯୋଉ ଭାଇ ଆପଣଙ୍କର ଗାଁ ରେ ରଜ ମହୋତ୍ସବ ହେଇନଥିଲା କି?
ରଜ ମହୋତ୍ସବ ବା ସେଇଟା ଆମର ଆମର ରଜ ମହୋତ୍ସବରେ ହୋଲି ଖେଳାଯାଏ ହୋଲିରେ ରଜ କରାଯାଏ।
ଆ ଆଚ୍ଛା ଆଚ୍ଛା ଭାଇ ତାହେଲେ। ଆଉ ଭାଇ ରଥଯାତ୍ରା ଆପଣଙ୍କ ଆଡେ ହୁଏନା ନାହିଁ।
ନାଁ ଆମ ଆଡେ ରଥଯାତ୍ରା ହୁଏନି ତ। ରଥଯାତ୍ରା କେବଳ ହୁଏ ପୁରୀରେ ତ ଆମେ ଜାଣିଚୁ ଆଉ। କୋଉଠି କଣ ହୁଏ ଖାଲି ଗୁଣ୍ଡିଚା ବାହୁଡା ହୁଏ।
ହୁଁ ହୁଁ କେବେ ଆପଣଙ୍କ ଆଡେ?
ଆମ ଆଡେ ତ ଦେଖାଏ ଆର ମାସ କି କୋଉଦିନ କରିବେ ବୋଧେ ଦେଖିକି ସୁବିଧା ଆଉ।
ହ
ତମ ଆଡେ?
ଆମ ଆଡେ ଭାଇ ଏବେ ବା ହଉଚି।
ଓ ଆଜି
ହୁଁ ଏଇନା ହଉଚି।
ଓହୋ।
ଲୋକ ଫୋକ ବହୁତ୍ ଭିଡ ହେଇଚି ସମସ୍ତେ ଆସି ସାରିଲେଣି ଏବେ ରଥ ଟଣା ହବ ଆଉ।
ହୁଁ ହୁଁ ଆମ ଆଡ଼େ କେଜାଣି ଏ ବର୍ଷ କରିବେ କି ଆର ବର୍ଷ କରିବେ ଠିକ୍ ନାହିଁ।
ରଥରେ ଆମର ହନୁମାନ ବସିଛନ୍ତି ହନୁମାନ ଠାକୁର। ଆଉ ଆମ ଗାଁ ର ସିଡି ସି ସ ର କ୍ୟାପ୍ଟେନ ଭାଇସ୍ କ୍ୟାପଟେନ୍। ଏଇରା ସବୁ ବସିଚନ୍ତି ଆଉ ଆ ଆଉ ଆମର ନେଉଳ ଗୋଟେ ଅଛି ରତ ଉପରେ। ଆଉ ଆମ ଯୋଉ ଅକ୍ଷି ଦାଙ୍କର ଗୋଟେ ଟେଲର ଦୋକାନ ଅଛି ସେ ରଥ ଯୋଉ ଟଣା ହଉଛି ସେ ସାଇଟ ରେ ଗୋଟେ ବଡ ଟେଲର ଦୋକାନ।
ତା ସାଇଟ ରେ ଆମର ସଞ୍ଜୟ ସାହୁଙ୍କର ଗ୍ରୋସରୀ ଦୋକାନ। ସେପଟେ ଲିପାସୁ ସାହୁଙ୍କର ଜନସେବା କେନ୍ଦ୍ର। ଆଉ ଟିକେ ଆଗକୁ ଗଲେ ଆମର ପିଣ୍ଟୁ ଭାଇ ର ଗ୍ୟାସ ଦୋକାନ ପଡିବ।
ହୁଁ।
ହଁ, ସେଇ ଆମ ଗାଁରେ ଆମ ଗାଁ ରେ ଟ୍ରେନ୍ ଯାଉଛି ବସ୍ ଯାଉଛି। ସାଇକେଲ୍ ଷ୍ଟାଣ୍ଡ ଦିଟା ଅଛି ଆମ ଗାଁ ସ୍କୁଲ ରେ। ଗୋଟେ ବର ଗଛ ଅଛି ସେଠି ଗୋଟେ ମାଟି ହାଣ୍ଡି ଆମର ରୁହେ ସେଥିରୁ ଆମେ ପାଣି ବାହାର କରି ପିଉ। ତା ପାଖରେ ଗୋଟେ ଆମ୍ବ ଗଛ ଅଛି ଆମେ ଅଭଦ କାଠୁରୁ ଲୁଣ ଲଙ୍କା ଆଣି ସେ ଆମ୍ବ ଖାଉ ତାପରେ ଥଣ୍ଡା ଦର ଦରକାର ହେଲେ ଥଣ୍ଡା ଦରକାର ହେଲେ ଯାଉଥିବା ନୂଆ ସାହି ଲୋକଙ୍କଠୁ ଧମକେଇକି ଥଣ୍ଡା ପିଉ।
ହୁଁ।
ଏମିତି ଆଉ ଆମ ନୂଆ ସାହି ଲୋକ କୋଉ ଗୁଡାକ ହଉଛନ୍ତି ସବୁ ଓଥରା।
ହୁଁ।
ସେମାନେ କେହି ବାହା ହେଇ ପାରୁନାହାନ୍ତି। ତାଙ୍କ ଗାଁ ରେ କେତେଟା ତାଙ୍କ ଗାଁ ରେ କେତେଟା ଅଭଦ୍ର ଲୋକ ଥିବାରୁ ସେମାନଙ୍କର ବାହାଘର କରାଇ କରି ପାରୁନାହାନ୍ତି। ଉଦାହରଣ ସ୍ୱରୂପ ଜଡା, ସାନୁଜ ଜଡା ଅମ୍ବୁଜ ଆଉ ତାଙ୍କ ଗାଁରେ ଛାଡୁର ବି ଦିଟା ଅଛନ୍ତି
ହୁଁ।
ଅମ୍ବୁଜ ଭାଇ ଚିକୁ ଆଉ ବିଶ୍ଵଜିତ୍ ମହାନ୍ତି। କଣ କହିଲେ ଭାଇ ହୁଁ ହଁ, ହଁ ସେ କେନ୍ଦ୍ରାପଡାରୁ ଆଉ ଆମର ସେ ସେଠି ଗୋଟେ ଦୋକାନ ଅଛି ଜ୍ଞାନଶ୍ ରଞ୍ଜନ ମହାନ୍ତିଙ୍କର ସେଟା ତ ଆମର ସବୁ ପ୍ରକାର ସୁବିଧା ମିଳେ ତାଙ୍କ ଘର ଆଗରେ ଆମର ଜଣେ ଭଉଣୀ ଯିଏ ହେବେ ସିଏ ସେଠି ଟିକେ ଯୋଉ ସିଲେଇ ମେସିନରେ ସିଲେଇ କରନ୍ତି।
ହୁଁ।
ଏତେ ସବୁ ସୁବିଧା ଅଛି। ଆଛି ଆଉ, ଆଉ ଆମେ ଏବେ ଗାଧୋଇବା ପାଇଁ ନାଳକୁ ଯିବୁ ଗୋଟେ ଦଶ ଚକିଆର ଗୋଟେ ବଡ଼ ଟିଉଟେ ନେଇକି। ଇସ୍
ଟିକିଏ ଗାଧୋଇବା ବିଷୟରେ ଟିକେ କହିବେ କଣ କହିଲି।
ସୁମନ୍ ହଁ
କଣ କେମତି ଗାଧୁଆ ପାଧୁଆ?
ଏଇ ଗୋଟେ ଟିଉ ନେଇକି ସେଠି ଗାଧେଇବୁ। ପମ୍ ମାରିବି ଏଇ ଆମ ଗାଁ ପୋଖରୀରେ।
ହୁଁ, ଆମ ଗାଁ ତମ ଗାଁ ପୋଖରୀ ରେ।
ହଁ। ତମେ କଚିବନି
ଉୁଁଁ, ହୁଁ ମାଛ ନାହାନ୍ତି, କୁମ୍ଭୀର।
ହଁ ମାଛ ଆମେ କାଲିବା ମାରି ଯାଇଥିଲୁ ଗୋଟେ ଦଶ କିଲିଆ ଗୋଟେ ବାଡ଼ଆଟେ ଆଣିଥିଲୁ। ଇ ସୁ।
କିଭଳିଆ ବିଷୟରେ କହିବେ
ବାଡିଆ ଟା ବହୁତ୍ ଟେଷ୍ଟ ଥିଲା ଏବଂ ତା ଭିତରେ ବହୁତ୍ କଣ୍ଟା ଥିଲା ବାଳିଆ ମାଛଟି ମରି ନଥିଲା ତାକୁ ଆମେ ମାରିକି କାଟିକି ତେଲରେ ଛାଣିକି ତାପରେ ବେସର ଦେଇକି ତର ତରକାରୀ କରିଥିଲୁ ତାପରେ ସେ ବହୁତ ସୁଆଦ ଲାଗିଥିଲା।
ହଁ
ମୁଁ ଆଜି ସକାଳୁ ପଖାଳ ଭାତକୁ ମାଛ ଭଜା ପେଟିଏ ଖାଇକି ଆସିଛି। ଏବେ ଏଠି ଆସିକି ଆମ ଗାଁ ପିଲାଙ୍କ ସହିତ ଖଟି କରୁଛି।
ଯା ହଉ
ଭଲ
ହଉ ଭାଇ ଆପଣ ଏତିକି ସମୟ କଥା ହେଇଥିବାର ଆପଣଙ୍କୁ ଭାଇ ବହୁତ୍ ବହୁତ୍ ଧନ୍ୟବାଦ୍
ବହୁତ୍ ବହୁତ୍ ଶୁଭନନ୍ଦନ କୁଳନନ୍ଦନ ଶୁଭନନ୍ଦନ ସରି
ନଥିଲ